ହ୍ୟାଲୋ।
ହ୍ୟାଲୋ ହଁ କା ଏଇଟି ଯାଉଛି ଚାଲି ଚାଲି ଘରକୁ ଆଉ। ତୁ କଣ କରୁଛୁ? ହଁ ପ୍ରାର୍ଥନା କରିବା ପାଇଁ ଆସିଥିଲି।
ଓହୋ। ମୁଁ ଏଇ ଖାଉଥିଲି ତାପରେ ଏଇ ବାହାରେ ଟିକେ ବୁଲୁଚି ଗରମ ଲାଗୁଛି ତ ଆଜି।
ହଁ ବା ଆମର ବର୍ଷା ଉଠିଲାଣ ଯେ ଥଣ୍ଡା ଟିକେ ପବନ ହଉଛି।
ଓହୋ
ହଉ ତୁ କ'ଣ ହଷ୍ଟେଲରେ ଅଛ ଏବେ!
ହଁ ହଷ୍ଟେଲ ରେ ଅଛି।
ହ ହଁ ଆଉ କ'ଣ ଖାଇଥିଲୁ?
ଏଇ ଏଇ ନା ଏଇ ବ୍ରେଡ ଖାଇଥିଲି।
ଓହୋ ତୁ ଯୋଉଠି ପଢୁଛୁ ଖାଲି ମାନେ ହିନ୍ଦୁ ପିଲାମାନୋନ ନା ଅଲଗା ବି ମାନେ ଅଲଗା ଧର୍ମର ପିଲାମାନୋନେ ପଢୁଛନ୍ତି ବି।
ହଁ ଗା ପଢୁଛନ୍ତି। ମୋ ରୁମ ରେ ମୋ ରୁମମେଟ ଜଣେ ଅଛି ବି ତାଙ୍କର ଅଲଗା ଧର୍ମ
ଓହୋ କ'ଣ ଖ୍ରୀଷ୍ଟିୟନ ନା କ'ଣ ମୁସଲମାନମାନ?
ତାଙ୍କର ଖ୍ରୀଷ୍ଟିଆନ-
ଓହୋ ମିଶିକି ରହୁଛ ନାଇଁ।
ହଁ
ହଁ ଭଲ ନାଁ ମୁଁ ବି ଏତେବେଳେ ପଢୁଥିଲି। ପ୍ଲସ ଟେନ ଯେ ସବୁ ଅଲଗା ତମର ବି ସାଙ୍ଗରେ ଥିଲେ। ସେମାନେ ହେଲେ ସେମାନେ ସେଇି ରହୁଥିଲେ। ମାନେ ଆମେ ଯୋଉଠି ମୁଁ ଯୋଉଠି ପଢୁଥିଲେ ସେମାନେ ବି ରହୁଥିଲେ। ସେମାନେ ବି ଆମର ଯାହା ପର୍ବପର୍ବାଣଣି ଅଛି ନା ସେମାନେ ବି ଖୁସିରେ ତାକୁ ପାଳନ କରୁଛନ୍ତି। ଦୀପାବଳି ହଉ ରଜ ହଉ। ସେମାନେ ପାଳନ କରୁଛନ୍ତି। ତାଙ୍କ ଗୁଡା ହ ଆମେ ପାଳନ କରୁନ କିନ୍ତୁ ସେମାନେ ଖୁସିରେ ଏଇ ଯେହେତୁ ଆମ ସାଙ୍ଗରେ ରୁହନ୍ତି ଆମେ ଯୋଉ ପୁରା ପାଳନ ସେମାନେ ବି କରୁଛନ୍ତି ହେର।
ହଁ ସିଏ ବି ଆମ ସହିତ କରେ ଆଉ ସେ କ'ଣ ତାଙ୍କର ଥାଏ ଖ୍ରୀଷ୍ଟମାସ। ସେଇଟା ବି ସେ ପାଳନ କରେ
ହଁ
ସେ ପୁରା ଆଣିକି କେକ୍ ଦିନେ କାଟିକି ପୁରା ଦେଇଥିଲା ଆମକୁ କେକ୍ କାଟିକି ଦେଇଥିଲା ଖ୍ରୀଷ୍ଟମାସ ଦିନ।
ହଁ ବା
ଆଉ ସେମାନେ କ'ଣ କରନ୍ତି? ତାଙ୍କର କଣ ପର୍ବ ଅଛି।
ହୁଁ ସେମାନେ ବି ତ ଏମିତି ପର୍ବ କ'ଣ ତାଙ୍କର ଗୋଟେ ଏମିତି ସଂଙ୍ଗ ଅଛି ତାଙ୍କର ଆଦିବାସୀଙ୍କର ବି ସାଙ୍ଗ ଅଛନ୍ତି। ଆଦିବାସୀ ତାଙ୍କର ସାଙ୍ଗ ମାନେ ସେଇ ଅନୁ। ମିତି ନାଚ ବି କରନ୍ତି। ମାନେ ସବୁ ମିଶି ମିଳିମଶିକିନା ଏମତି ରାଉଣ୍ଡ କରିକି ତାଙ୍କର ଗୀତ ବାଜେ ସେ ତାଙ୍କର ନାଚ କରନ୍ତି ରାତିରେ ଭୋଜିବ ନେଇକି। ଖାଆନ୍ତି ମାନେ ତାଙ୍କ ଧର୍ମର ଯାହା।
ଓହୋ ସେ କଣ ତାଙ୍କର ଧର୍ମ ଥିଲା।
ତାଙ୍କର ବି ସେଇ ଖ୍ରୀଷ୍ଟିଆନ ଥିଲା ଆଉ ଗୋଟେ ସାଙ୍ଗଟେ ବି। ମାନେ ଗୋଟେ ସାଙ୍ଗ ତ ଧର୍ମ ତ ମୁଁ ଜାି କିନ୍ତୁ ସେମାନେ ଟିକେ ଥିଲା ଆଦିବାସୀ ଟାଇପ ର। । ସିଏ ଆମ ସାଙ୍ଗରେ କଥା ହେଲା ବେଳେ ପୁରା ଆମ ସାଙ୍ଗେ ଯେମିତି କଥାବାର୍ତ୍ତା କରୁଛୁ ସେମିତି ନର୍ମାଲି କଥା ହବ ତାଙ୍କ ଭାଷାରେ ସେମାନେ ତାଙ୍କ ଯେତେବେଳେ ତାଙ୍କ ଘରକୁ ଆମେ ଯାଉ ଅଲଗା ପୁରା କଥାବାର୍ତ୍ତା ତାଙ୍କର ମାନେ ତାଙ୍କ ଭାଷାରେ ଆଉ ହୁଁ। ଯେତେହେଲେ ସେମାନେ ସବୁ ହଁ ସେମାନେ କିନ୍ତୁ ଆମ ପର୍ବ ହେରିକା ସବୁ ପାଳନ କରୁଛନ୍ତି।
ହୁଁ ହୁଁ।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
ଆଉ ତୋର ପ୍ଲସ୍ ଟୁ ର ସବୁ ସାଙ୍ଗମାନେ କେମିତି ଭଲ ନା କଥାବାର୍ତ୍ତା ହୁଅନ୍ତିନି। ନା କ'ଣ କେମିତି ଆଉ କିଛି ଏ ଫେସ୍ କରିଚୁ କ'ଣ?
ହୁଁ ଭଲ ସାଙ୍ଗ ଗୁଡ଼ା ଭଲ ଥିଲେ ଯେତେବେଳେ ମୁଁ ନୂଆ ଯାଇ ଆଡମିସନ କଲି ଏତେ ମିଶୁନଥିଲେ ମାନେ ସେମାନେ ସବୁ ଏଇଠି ପଢ଼ିଛନ୍ତି ନା ଛୋଟରୁ ସେଇ ମାନେ ସେଇ ଜାଗାରେ ମୁଁ କ'ଣ ପରେ । ତାପରେ ଗୋଟେ ଚିହ୍ନା ପରିିଚୟ ହଉ ହଉ କୋଚିଙ୍ଗ ଗଲୁ ସେ ଗୋଟେ ଜାଗାକୁ ଚିନା ପର୍ଚ୍ଚତ ହଉ ସବୁ ସାଙ୍ଗ ମାନଙ୍କ ସାଂଗରେ ମିଶିଲୁ ଜାଣିଲୁ ଯେ ମାନେ ବହୁତ କାଷ୍ଟର ବହୁତ ଅଲଗା ଧର୍ମର ବି ସାଙ୍ଗ ମାନ ସବୁ ଏଠି ପାଠ ପଢ଼ୁଛନ୍ତି। ଆମେ ବି ସେମାନେ ମାନେ ଆମ ପର୍ବ ଟା ପାଳନ କରୁ ତାଙ୍କ ସାଙ୍ଗେ ମିଶିଲା ଆଉ ତାଙ୍କ ପର୍ବ କଣ ସବୁ ଜାଣିଲୁ ଆମକୁ ବି ଖୁସି ଲାଗିଲା ହଁ ସେମାନେ ଯଦି ଆମ ପର୍ବ ପାଳନ କରନ୍ତି ଆମେ କାଇଁ ମାନିବାନି?
ହଁ ହଁ।
ହଁ। ।
ଆଉ ରୋଷେଇ ତୁମର ଆଣ୍ଟି କରୁଛନ୍ତି?
ହଁ ସେ କରୁଛନ୍ତି ଆଉ।
ତୁ ହେଲ୍ପ, ତୁ କିଛି ସାହାଯ୍ୟ କରୁନୁ ତାଙ୍କୁ?
ହୁଁ କରେ।
ଆଉ ଅଙ୍କଲ ହେରିକା ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ସେ ତାଙ୍କ କାମରେ ଆଉ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
ହଁ ତୁ ଘରକୁ କେବେ ଯାଇଥିଲୁ?
ଘରକୁ ମୁଁ ଯାଇଥିଲି ଏଇ ଯୋଉ ଆର ମାସ ମେ ଜୁଲାଇ ମାସ ଲାଷ୍ଟ ମାନେ ଚବିଶ ପଚିଶ ତାରିଖ ଆଡ଼କୁ।
ହଁ ହଁ। ଏବେ ଆଉ ଯିବୁନି?
ନାଇଁ ରଜରେ ଏକ୍ଜାମ୍ ଅଛି ଯିବିନି ଆଉ ରଜ ପରଦିନ।
ଓହୋଃ।
ଦୁଃଖ ଲାଗୁଛି ଆଉ
ହଁ।
ଏତେ ବଡ଼ ଓଡିଆ ପର୍ବ ମୁଁ ଯାଇପାରୁନି।
ହଁ ହଷ୍ଟେଲରେ ରହିି ପାଳନ କରିଦେ ଆଉ
ହୁଁ।
ଆଉ କଣ, ବର୍ଷା ଆଡେ ହଉଛି କି?
ନାଇଁ ଆଜି ହେଇନି ଆଜି ଗୁଳୁ ଗୁଳି ହଉଛି ଜୋରରେ ଗରମ ହଉଛି।
ହଁ ଆମେ ଯୋଉ ଏବେ ଗଛ ଫଛ ସବୁ କାଟିଦଉଛେ ବର୍ଷା ଆଉ ହଉନି ବେଶି ଗୁଳୁ ଗୁଳି ହଉଛି ବେଶି ଗରମ ଲାଗୁଛି।
ଉ ତୁ କେତେଟା ଗଛ ଲଗେଇଲୁଣି?
ମୁଁ ତ ଖାଲି ଯାହା ଅବିନ୍ଦାଙ୍କ ଜନ୍ମଦିନ ଦିନ ଲଗେଇଥିଲୁ ତିନିଟା ଗଛ ହଁ ତିନିଟା ଲଗେଇ ଥିଲୁ ଗଛ ତା ପୂର୍ବରୁ ବି ଯେ ଆମ ଘର ପାଖରେ ପୁରା ଘର ଫ୍ରଣ୍ଟ ରେ ମନ୍ଦିର ଟା ଆମର ସେଇଥିରେ ଲଗେଇଥିଲୁ ଆଚାର୍ଯ୍ୟଙ୍କ ଜନ୍ମଦିନ ବି ଗଛ ଲଗେଇଥିଲୁ
ହଁ।
ଗଛ ଲଗେଇବା କଥା ଯୋଉ ମାନେ ପରିବେଶ ଯେମିତି ହେଲାଣି ଅକ୍ସିଜେନ ଧୀରେ ଧୀରେ ଅଭାବ ହେଲାଣି। ଗରମ ବି ଅତ୍ୟଧିକ ପଡିଲାଣି ଆଉ ତା ଭିତରେ ଆମେ ଗଛକୁ ଲଗାଇବା ପାଇଁ ପଡିବ।
ହଁ ସେଇଟା ବି ଭଲ। ଗଛ କ କାଟିଦେଲା ବେଳେ ମତେ କାନ୍ଦ ଲାଗେ।
ହଁ ଯେ ଗଛ କେତେ ଆମର ଉପକାର କରୁଛି। ଆମେ ଜାଣିପାରୁନେ, ତୁ କେତେଟା ଗଛ ଲଗେଇଛୁ ନା ନାଇଁ କେବେ?
ମୁଁ ଗଛ ଲଗେଇନି ହିଁ ହିଁ ହିଁ। କିନ୍ତୁ କାଟେନି ବି କେବେ ହେଁ ହେଁ।
ହଁ।
ଏଇଥର ଆମ ଘରକୁ ଯୋଉ ଯାଇଥିଲି, ଗୋଟେ ବଡ ଗଛଟେ ଆମ ଘର ସାମ୍ନାରେ ତାକୁ ଉ ପୁରା ଉପାଡି ଦେଲେ ମୂଳରୁ ଗୋଟେ ମଣ୍ଡପ କରିବେ ବୋଲି।
ହଁ।
ଘରେ ବସିବାକୁ ଜାଗା ପାଉନାହାନ୍ତି ଯେ, ମଣ୍ଡପ କରିକି ବାହାରେ ବସିଛନ୍ତି ଗଛ ଉପାଡି ଦଉଛନ୍ତି
ହଁ ଯଦି ବି ଗଛ ଆମେ ଉପାଡ଼ି ଦଉଚେ ଲଗେଇବା କଥା ବି ଏତିକି ଟା ଗଛ।
ହୁଁ।
କେତେ କେମିତି ଦେଖୁଛୁ। ହଁ।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
ଆଉ କଣ କହ।
ଆଉ ତୁ କେବେ ମାନେ ଓଡ଼ିଶା ବାହାରକୁ ଯାଇଛୁ ମାନେ ମାନେ ବୁଲିବାକୁ?
ଓଡ଼ିଶା ବାହାରକୁ କାହିଁ କେବେ ଯାଇନୁ।
ନା ଆଉ ଦେଓଘର ଯାଇନୁ?
ହଁ ଯାଇଛି ଆଶ୍ରମ ଯାଇଛି।
ସେଇଠି ମୁଁ ହିଁ ଯା ମୁଁ ବି ଯାଇଛି ସେଇ ଗୋଟେ ଜାଗା ଓଡ଼ିଶା ବାହାରକୁ। ଆଉ କୋଉଠି କେବେ ଯାଇନି।
ହଁ ଆଉ କୁଆଡ଼େ କଣ କାମ ଯେ କହ ଯିବା। ସେଇଠି କି ଯାଇଚି ଆଉ ଏବେ ଦେଖିବା ଭାବିଛୁ ତ ଆର ମାସରେ ଯିବୁ ବୋଲି।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
ହ୍ୟାଲୋ ଭାବିଛୁ କହିଲୁ ଆର ମାସରେ ଯିବୁ ବୋଲି ଭାବିଛୁ?
ହଁ ଭଲ। ଆଉ ତତେ କଣ ସବୁ ଖାଇବାକୁ ଭଲ ଲାଗେ?
ମତେ ଆମର ତ ସାଧା ଆଉ ସାଧା ଉପରେ ମତେ ଆଇଟମ କହିଲେ ଛତୁ ଟିକେ ଫେବରାଇଟ। ପନିର ଏତେ ନାଇଁ ଛତୁଟା ଭଲ ଲାଗେ ଆଉ।
ଓହୋଃ। ଆଉ ଅଲଗା ଖାଇବାକୁ?
ଅଲଗା ଥାଏ ଏମତି ଏମତି କିଛି ମୋର ରାଗ ନାହିଁ।
ହୁଁ ଭଲ ଆଉ।
ତୋର କଣ ଫେବରାଇଟ?
ମତେ ବି ଛତୁ ଭଲ ଲାଗେ।
ହୁଁ।
ଆଉ ଗୁପଚୁପ ଭଲ ଲାଗେ ଯେ ସେଟା ଖାଇପାରେନି ଆଉ। ଗୁପଚୁପ ଭଲ ମୁଁ କହିଲି ଗୁପଚୁପ ଭଲ ଲାଗେ ଯେ ଆମ ଏରିଆରେ ବିନା ପିଆଜ ରସୁଣ ର ଗୁପଚୁପ ମିଳେନି, ତ ମୁଁ ଘରେ ବନେଇଲେ ହିଁ ଖାଏ।
ହଁ କୋଉଠି ବି ବିନା ପିଆଜ ରସୁଣ ରେ ଗୁପଚୁପୁଡା ବନଉନାହାନ୍ତି।
ହୁଁ।
ସେମିତି କଣ ପର୍ବପର୍ବାଣୀ ହେଲେ ବନା ହଉଛି ନହେଲେ ନାହିଁ।
ହଁ।
ଆମେ ବି ଘରେ ଏରା ପ୍ୟାକେଟ କିଣିଦେଇ ଘରେ ବନେଇ ଦଉ।
ହଁ ପା।
ଆଉ କଣ କହ।
ଆଉ କେମିତି କଣ ଆଜି ତମ ଆଡ଼େ ବର୍ଷା ଉଠେଇଚି?
ହୁଁ ଉଠେଇଛି ଲାଇନ୍ କାଟି ଦେଇଥିଲା ଏବେ ଆସିଲା ଲାଇନ୍।
ତମ ଆଡ଼େ ଆମ୍ବ ଅଛି ନା ସବୁ ପାଚିକି ଗଳି ମାନେ ପଡ଼ିଗଲାଣି ତଳେ?
ଆମ୍ବ ଅଛି ଗଛରେ ଏମିତି ପବନ ହେଲେ ଖସି ପଡ଼ୁଛି।
ପାଚି ଯାଇଛି ସବୁ ଗଛ ରେ?
ହୁଁ ଗୋଟେ ଗୋଟେ କଞ୍ଚା ଟିକେ ଟିକେ ଅଛି କିଛିଟା ପାଚି ଗଲାଣି ଆଉ।
ଆଉ ତମର ଖଟା କରିନା ଖଟା କି ଆଚାର?
ଆଚାର ବନା ହେଇଥିଲା
ହୁଁ।
ହଁ ଆଉ କିଛି ଖଟା ମାମା ତ ତ ବନେଇ ଜାଣି ନାନ୍ତି ଅପା ପଠେଇ ଦେଇଥିଲେ ଗୋଟେ ଖଟା ଆଉ। ମୁଁ ଯାଇଥିଲି କଲେଜ ଯେ ମୋ ହାତରେ ପଠେଇଦେଇ ଥିଲା ଆଉ।
ଆଉ ଆମ୍ବ ସଢ଼ା କରନ୍ତି ତମ ଆଡ଼େ?
ହୁଁ ବନାନ୍ତି।
ହଁ ହଁ ଭଲ ଆଉ। ଆଉ ଆମୁକୁ ଦବୁ, ହଉ ମୋ ପାଇଁ ପଠେଇଦବୁ
ହୁଁ ହୁଁ, ପଠେଇଦେବି, ଡାଏଟ ତୋ ହଷ୍ଟେଲ ପାଖକୁ ପଠେଇଦବି।
ହ
ଆଉ କଣ କ? ଆଉ କେବେ ଏମିତି ବୁଲି ଯାଇଛୁ ମାନେ ଅଲଗା ଧର୍ମସ ମାନଙ୍କରେ ଯୋଉ ମସଜିଦ୍ଦ ହଉ କି ଯାହାବି ସେମାନଙ୍କର, କେବେ ଏମିତି ବୁଲି ଯାଇଚୁ?
ନାଇଁ ମୁଁ ପ୍ଲସ ଟୁରେ ପଢିଲା ବେଳେ, ଗୋଟେ ଇଏଟା ଥିଲା, କଣ କହିଲୁ?
ହୁଁ
ଚର୍ଚ୍ଚଟେ ଥିଲା ଯେ, ସେଇଟା ସବୁ ସବୁବେଳେ ଆମେ ଦେଖୁ ଆଉ ସବୁବେଳେ ଖ୍ରୀଷ୍ ଏ ଯୋଉ ଚର୍ଚ୍ଚ ଚର୍ଚ୍ଚ ମାନେ ହେଇଟା କଣ? କାହାର?
କାହିଁକି?
ହୁଁ ଉଁ।
ଚର୍ଚ୍ଚଟା ହଉଛି ହୁଁ ଖ୍ରୀଷ୍ଟିୟ ମାନଙ୍କର।
ହଁ, ତାଙ୍କର ବି ସେମିତି ମାନେ ପାଳନ କରନ୍ତି ଯୋଉ ଡିସେମ୍ବର ପଚିଶ ତାରିଖ ବଡ ଦିନ। ସେଦିନ ସ ସେଟା ସଜେଇ ଦିଅନ୍ତି, ଖାଲି ବାହାରୁ ଦେଖିଛି।
ହଁ ସେଇ ସବୁ ଜାଗା ଗୁଡିକୁ ମାନେ ଯିବା ପାଇଁ ଭଲ ଲାଗେ।
ହୁଁ, ହେଲେ
ମାନେ ଆମେ କିଛି ଜାଣିିନେ, ଆମେ ଅଲଗା ଧର୍ମ ବିଷୟରେ ଜାଣିଲେ ବି ଗୋଟେ ମାନେ କଣ ଆମର ଗୋଟେ ନଲେଜ ହବ। ହଁ ଭଗବାନ ତ ଜଣେ, ଖାଲି ଆମେ ତାଙ୍କୁ ବିଭିନ୍ନ ଧର୍ମରେ ଭାଗ କରିଛେ।
ହୁଁ ଉଁ। ହଉ।
ହଉ ହଉ ନାଇଁ ଆଉ କିଛି ନାଇଁ ତୁ ଯା କଣ କର, ମୁଁ ପରେ ଲଗେଇବି ଆଉ।
ହଉ।